ହ୍ୟାଲୋ ହଁ ଭାଇ ହୁଁ ଆସିଲା। ଭଏସ୍ ଆସିଲା ଏବେ।
ହଁ କେମିତି ଅଛନ୍ତି?
ହଁ ଭଲ ଅଛି ଭାଇ, ଜଷ୍ଟ ଏବେ ଅଫିସ ରୁ ଆସିଲି।
ଆଛା କୋଉଠି ଅଫିସ? କଣ କରୁଥିଲେ
ଏଇ ପଢାପଢି ଟିକେ କରୁଥିଲି, ଖାଇବି ଆଉ ଟିକେ ଗଲେ, ଆପଣ?
ହଁ। ଏବେ ହିଁ ଖାଇକି ଉପର ପଳେଇ ଆସିଲି, କାହିଁକି ଏଠି ଆମର ବିଜୁଳି ମାଇଲା। ବିଦ୍ୟୁତ୍ ସଞ୍ଚୋଷ ସବୁ କଟି ଯାଇଚି, ତ ମୋ ଘର ଭିତରେ ବେସିଗରମ ଲାଗୁଛି। ତ ମୁଁ ଉପରକୁ ପେଇଗଲି ସେଠ ହଁ ଏବେ ଏବେ ହିଁ ଖାଇକି ଉପରକୁ ପଳେଇବେ। ହଁ ଖାଇ ପିଆ କରିସାରିଲିଣି ଭାଇ। ଆଉ ସମସ୍ତ ଭଲ ଅଛନ୍ତି? କଣ ଖାଇଲେ ମି ମୁଁ ଡାଲି ଖାଇଲି। ଆଉ ଆଳୁ ସୋୟାବିନ୍ ତରକାରୀ, ଆପଣ?
ମୁଁ ଆଜି ଖାଇବି ଦେଖିବା ଭାତ ପଖାଳ ଭାତ ଅଛି।
ଆଚଛା ଆପଣ ତ ରାତିରେ ବି ପଖାଳ ଖାଉଛନ୍ତି, ହଁ ହଁ।
କଣ କରିବା ଭାଇ ଆଉ ଏକିଲା ଲୋକ ରୋଷେଇ ଥରେ ହିଁ କରିଲେ। ଆଉ ଥରେ କରିବାକୁ ଇଚ୍ଛା ହଉନି।
ଆଚ୍ଛା ଆପଣ ନିଜେ ରୋଷେଇ କରିକି ଖାଉଛନ୍ତି ନାଇଁ କି?
ହଁ ବେଳେ ବେଳେ ବାହାରକୁ ବି କିଣିକି ଆଣେ ଏଠି ରୁଟି ଫୁଟି ହରିକା। ତ କିନ୍ତୁ ଯେତେବେଳେ ଟାଇମ ମାନେ ଇଚ୍ଛା ନଥାଏ କଣ କରିବା ଆଉ ଯାହା ଥାଏ ଖାଇଦିଏ ଆଉ।
ଯାହା ଖାଇଲେ ବି ନିଜେ ରୋଷେଇ କରିକି ଖାଇବାଟା ହିଁ ଭଲ ମୁଁ ଯାହା ଭାବେ। କାହିଁକି ଆମେ ବେଶୀ ବାହାର ହଁ ବାହାର ଜିନିଷ ଗୁଡ଼ାକ ଖାଇବାଟା ଠିକ୍ ନୁହଁ ସବୁବେଳେ।
ହଁ ହଁ ଆଜିକାଲି ତ ବାହାର ଜିନିଷରେ ମସଲା କୋଉ ପ୍ରକାର ତେଲ ବ୍ୟବହାର କରୁଛନ୍ତି କିଛି ତାର ମାନେ ହିସାବ ନାହିଁ।
ସେଇଟା ତ ଆମେ ବାହାର ଜିନିଷ ଗୁଡାକ ଖାଇ ଦୋଉଚୁ। ହେଲେ ଦିଟା ଆମର ନୁକସାନ ଅଛି। ମଷ୍ଟ ଦିଟା ଆମର କ୍ଷତି ହଉଛି ପଇସା ତ ବେଶୀ ଖର୍ଚ୍ଚ ହବ, ଏଇ ତା ସଙ୍ଗେ ସଙ୍ଗେ କେମିତିଆ ଟାଇପ ର ଖା୍ୟ ଆମେ ଖାଉଚ ସେଟା ଆମ ଦେ ଭଲ କ୍ଷତି ନା ଠିକ ଆମେ ଜାଣିପାରିବାନି। ସେଟା ତ ଯେତେ ତେ ହଁ ଯେତେ ଅନଭବ ହବ ଆମେ ନିଜେ ଯାହା ବି ହଉ ନିଜେ ବନେଇକି ଖାଇବାଟା ସେଇଟା ବହୁତ ଭଲ ମୁଁ ଯାହା ଭାବି ବନେଇକି ଖାଇବା କଥା।
ନାଇଁ ନିଜେ ବନେଇକ ଖାଇବାଟା ଠିକ, କିନ୍ତୁ ସମୟ ଯଦି ଥିବ ଆଉ ଆପଣଙ୍କୁ ରୋଷେଇ ଭଲସେ ଜଣା ଥିବ ତାହେଲେ ଠିକ ଅଛି। ଆଉ ନହେଲେ କଣ ହୁଏ ନା ଏମତି ପିଲା ଥା ଯେ ମୁଁ ବି ଦେଖିଛି ମାନେ ବେଳେ ବେଳେ ଏମତି କରିଛି ହେଲା ଭାତ ଆଳୁସିଜା ଡାଲମା ଏଇଗୁଡା ରେଗୁଲାର ଖାଇବା ହେଇଯାଏ, ହେଲା ଇଜି କରିବା ପାଇଁ ସହଜ ହେଲା କିନ୍ତୁ କଣ ନା ମାନେ ଖାଇବାଟରେ ମାନେ ସେତିକି ସୁପୋଷଣ ମିଳେନି ଦେହକୁ। ଯୋଉଟାରେ କି ମାନେ ଆଗକୁ ଆଗକୁ ଯାଇକି ବଡି ଉଇକ୍ ହେଇଯାଏ। ଜର ଫର ଆସେ ହେଲା। ଚୁଟି ଝଡେ। ଏମିତି ହୁଏ ତ ସେଥିପାଇଁ ଟିକେ ମାନେ ପୌଷ୍ଟିକ ଆହାର ଦରକାର ବାହାରେ
ହଁ ପରା ହଁ ହଁ ସେଇରା।
ମୁଁ ତମ ଖାଇବାରେ ପ୍ରାୟତଃ ହଁ ମୁଁ ଯୋ ମୁଁ ତମ ଖାଇବାରେ ପ୍ରାୟତଃ ମାନେ କିଛି ନହେଲେ କ୍ଷୀର, କ୍ଷୀର ଜାତିୟ ଦ୍ର ବ୍ୟ ଅଣ୍ଡା, ମାଛ ଏଇଭଳିଆ କିଛି ଜିନିଷ ସପ୍ତାହକୁ ଯାହାହେଲେ ବି ଦି ତିନି ଥର ଆଡ କରେ।
ନିଶ୍ଚୟ ନିଶ୍ଚୟ ସେଇଟା ତ ଖାଇବାର ହିଁ କଥା। ସକାଳେ ସକାଳେ କି ଛି ନହେଲେ ବି ଗୋଟେ ଉ-ଉଠିକି ଗୋଟେ ଗ୍ଲାସ ପାଣି ପିଇକି ତାପରେ ଆମର ନିତ୍ୟକର୍ମ କରିକି। ସକାଳେ କୌଣସି ପ୍ରକାର ତୈଳ ଜାତୀୟ ଖାଦ୍ୟ ଖାଇବା କଥା ନୁହଁ। ଦେହ ପାଇଁ ସକାଳୁ ସ କାଳୁ ଯଦି ଆମେ ତୈଳ ମାନେ କି ମାନେକି ତେଲ ଖାଦ୍ୟ ଯଦି ଖାଇଦେବା ତାହେଲେ ସେଇଟା ଦେହ ପାଇଁ ଠିକ୍ ନୁହଁ। ମତେ ଯାହା ଲାଗେ ସକାଳୁ ସକାଳୁ ଆମକୁ କଦଳୀ ଖାଇବାର ଅଛି। ମାନେ କି ଅ ଫଳ ଜିନିଷ ଗୁଡାକ ସିଝା ଅଣ୍ଡା ଖାଇକି ତା ଯୋଉ ମୁଗ ରାତି ପାଣିରେ ବ-ବତୁରେଇକି ରଖିକି ସକାଳେ ଯୋଉ ଖାଆନ୍ତି ନାଇଁ କି। ସେଇଠିକି ହଁ ମୁଗ ଗଜା ସେଇଟା ଚଣା ତାପରେ ସେଇଟି ଅ ବାଦାମ ଫାଦାମ ପକେଇକି ଡାଳିମ୍ବ ଗୁଡାକ ପକେଇକି ଟମାଟୋ ଅ ପିଆଜ, ଲୁଣ ଏମତି ମିକ୍ସ କରିକି ଖାଇଲେ ତାହା ଯେତିକି ବି ହୋଉଚି ଆମ ଦ୍ଵାରା ତ ସେତିକି ହଁ
ମୁଁ ଆଗରୁ କଣ କରୁଥିଲି ନା ଯେତେବେଳେ ଏବେ ବି ରନିଙ୍ଗ ଫନିଙ୍ଗ ଯାଉଚି। ଦୌଡା ଦୌଡି ପାଇଁ ସକାଳୁ କିନ୍ତୁ କଣ ଆ ଗୁରୁ କରୁଥିଲି ନା ମୁଗ ଗୋଟା ମୁଗ ଆଉ ଗୋଟା ବୁଟ ଧରି ଆସେ କିଣିକି। ସେଟା ରାତିରେ ବତୁରେଇ ଦିଏ ସକାଳକୁ ଗଜା ଟିକେ ଟିକେ ହେଇଯାଏ। ଆଉ ଦୌଡା ଦୌଡି କରିକି ଆସେ ଟିକେ ଲେମ୍ବୁ ପାଣି ଟିକେ ଆଉ ଏଇଟା ଟିକେ ଖାଏ ତ ସ୍ୟା ଟିକେ ହାଲକା ଲାଗେ।
ଆଉ ସେଇଟା ଖାଇଲି ଆମର ଦେହରେ ବି ଟିକିଏ ମାନେ କି ଶକ୍ତି ବି ଆସେ ଆଉ ଦେହ ପାଇଁ ବି ଭଲ ଆମ-ଆମର ଚେହେରା ବି ସୁନ୍ଦର ଦେଖାଯାଏ ଜାଣିଚ ନା?
ହଁ ହଁ।
ହଁ ହଁ ମତେ ମୁଁ ଅନୁ ମୋର ଅନୁଭବରେ ମୁଁ କୋହୁଚି। ହଁ ହଁ ବାରେ। ତା ସହିତ ଯଦି ତମେ ଠିକ୍ ଠାକ୍ ଟିକେ ଯଦି ବ୍ୟାୟାମ କରୁଚ ୟୋଗା କରୁଚ ଆଉ କିଛି ଭଲ ଏକ୍ସରସାଇଜି କରୁଚ। ଦୌଡା ଦୌଡି ଟିକେ ମାନେ କି ଶାରୀରିକ ବ୍ୟାୟାମ ଯଦି ତମେ କରୁଚ ତାହେଲେ ଆହୁରି ବୋହୁତ ସୁନ୍ଦର ବୋହୁତ ଭଲ। ଦେହ ପାଇଁ ବି ଭଲ ଭଲ। ଆଉ ନିରୋଗ ଅବସ୍ଥାରେ ବି ମାନେ କୌଣସି ପ୍ରକାର ରୋଗ ବି ହୁଏନି ବୋହୁତ ଭଲ ଦେହ ପାଇଁ।
ହୁଁ ହୁଁ ଠିକ୍ କଥା। ଆଉ ଆଜି ଆପଣଙ୍କର ଦିନ କେମିତି ଗଲା ଆଜି?
ଆଜି ଆମର ଦିନ କେମିତି ହଁ ଠିକ୍। ସେମତି ଭଲ। ସେମିତି କିଛି ସତ କଥା ଯଦି କହିବି ବୋଲି ସେମତି କିଛି ଖାସ୍ ନାହିଁ।
ହୁଁ ହୁଁ।
ଯେ ସବୁଠାରୁ ବଡ ବିଷୟ ହୋଉଚି ପ୍ରଭୁ ଭଗବାନଙ୍କ କୃପାରୁ ଆମେ ଭଲରେ ଜୀବନରେ ବଞ୍ଚିଚୁ ସେଇଟା ଆଉ। ସମସ୍ତେ ତ ସବୁବେଳେ ବି ଖୁସି ରହନ୍ତିନି କି ସବୁବେଳେ ବି ଦୁ ରୁହନ୍ତି ନିଏ ଦୁଃଖ ସୁଖ ମିଶିକି ଚାଲିଛି ଆଉ ସେଇଟା। ଆଚ୍ଛା ଆପଣ ଆପଣଙ୍କର ପ୍ରିୟ ଖାଦ୍ୟ କିଛି କହିଲିନି ଆପ ମୁଁ କୋଉଟା ବେଶୀ ଭଲ ଲାଗେ ଖାଇଆ ପାଇଁ?
ମତେ ଭଲ ଲାଗେ ଗାଜର ହାଲୁଆ ଟିକେ କରିକି ଖାଇବା ପାଇଁ ଭଲ ଲାଗେ। ଆଉ କାକେରା ଭଲ ଲାଗେ। ନା ନା ମତେ ଆସେନିି ବନେଇ ଘରକୁ ଗଲେ ମା ମୋର ଯେ ମା ସେ ବନେଇ ଦିଅନ୍ତି।
କିନ୍ତୁ ମୁଇଁ ସାରେ ଆମର ଯୋଉ ପ୍ରିୟ ଖାଦ୍ୟଟା ଆମୁ ଆମୁ ଗୁଟେ ଯୋଉ ବେଶୀ ଭଲ ଲାଗୁଚି ସେଇଟା ଆମକୁ ନିଜେ ବି ବନେଇବା ଆସିବାର କଥା।
ହଁ ମୁଁ ବନେଇ ପାରିବି କିନ୍ତୁ ସେଟା ସେତିକି ସ୍ଵାଦ ଆସେନି ଯେତିକି ମୋ ଘରେ ବନାନ୍ତି।
ହୁଁ ମାନେ ମା କି ଭଉଣୀ ଯିଏବି ବନଉଛନ୍ତି ହଁ ତାଙ୍କୁ ଭଲ ଭାବରେ ଟିକେ କହିବାର ହଁ କେମିତି ବନାନ୍ତି ତାଙ୍କୁ ଟିକେ ବୁଝିକି କହିଲେ ସେମାନେ ବୁଝେଇଦେବେ ଆମେ ଏକୁଟିଆ ଥିଲା ବେଳେ ବି ଆମେ ବନେଇକି ଖାଇ ପାରିବା ସେ ଜିନିଷଗୁଡା ଆଉ।
ହୁଁ ହୁଁ ହୁଁ ନାଇଁ ପ୍ରିୟ ଖାଦ୍ୟଟା ପ୍ରିୟ ସେତେବେଳେ ରହିବ ଯେତେବେଳେ ତମକୁ ଖାଇଆ ପାଇଁ ମୌକା କମ୍ ମିଳୁଥିବ। ନହେଲେ ସବୁବେଳେ ଖାଇଲେ ତାର ସେତିକି ମାନ୍ୟତା ରହିବନି କୁହନ୍ତି ନା ମାନେ ଅତି ପରି ଚୟ ଗୋର
ଗଉରବ ନଷ୍ଟ। ହା ହା ହା ସେଇଟା ସତ କଥା ଆଉ ବେଶୀ ଅତି ଲେମ୍ବୁ ଚିପୁଡିଲେ ପି ତା ବୋଲି କୁହନ୍ତି ଆକ୍ୟଚୁ ମାନିକି ସେଟା ମାନେ କି ନିରାଟ ସତ୍ୟ କଥା ଯୋଉଡା ମାନେ କି ଆ ଉ
ତାଜମହଲ ଯିଏ ଦେଖୁଚି ଶୁଣୁନ ଭାଇ ତାଜମହଲ ଯିଏ ଦେଖୁଚି ଆମେ ବାହାରୁ ଆମେ ଦେଖିନେ। ଯିଏ ବି ଦେଖିଥିବ ଥରେ ଦି ଥରେ ଦେଖିଥିବ ଜୀବନରେ ତ ତାକୁ ତାଜମହଲ ଟା ସୁନ୍ଦର ଲାଗିବ ହେଲା। କିନ୍ତୁ ଯିଏ ଯାହାର ଘର ସେଠି ପାଖେରେ ଥିବ ହେଲା ରେଗୁଲାର ସବୁଦିନ ଦେଖୁଥିବ ସେଟାକୁ ତ ତାକୁ ଆଉ କିଛି ନୂଆ ଲାଗିବନି ନା। ବୁଝିପାରିଲେ ନା ନାଇଁ?
ହଁ ଆଇଁ।
ତ ସେଥିପାଇଁ ହଁ ଥରେ କି ଦି ଥର ଖାଇଆକୁ